ହଁ। ଆଇରେପା ସାରିକି ବସିଥିଲି ତୁ?
ସେମ୍ ପ୍ରେୟାର କରିକି ବସିଥିଲି ଆଉ।
ହଁ ହଁ ହଉ। ଏବେ ଆସ ଆଉ ବିନା ନିର୍ଦ୍ଦେଶ ଦେଇନାହାନ୍ତି ଆସିକି କରିବା ପାଇଁ ଘରେ ଘରେ ଯେ ମୋ ବଡ଼ ମାମା ଘରକୁ କାଲି ଆସି ଯୋଉ ପ୍ରେୟାର କରି।
ହଁ ହଁ ଭଲ ଆଉ।
ହଁ ହଁ ଛାଡ଼ିଦେଲି ଗ୍ରୁପରେ।
ମୁଁ ଟିକେ ବାହାରେ ରହୁଚି ଆସିପାରୁନି ଆଉ।
ହଁଁ ହଉ ସେଇଠିତ ଯାହା କରୁଚି ହଷ୍ଟେଲରେ ରହିକିବି
ହୁଁ।
ହଁ ଦେହ ଭଲ ଅଛି ତର?
ହଁ ଭଲ ଅଛି ତର?
ହଁ ଭଲ। ଆ ଯୋଉ ପ୍ରୋଜେକ୍ଟ ବିଷୟରେ କଥା ହଉଥିଲେ ଜାଣିଲୁ ତାବିଷୟରେ କିଛି?
ନାଇଁ ଜାଣିନି।
ଓହୋ କଣ ସବୁ ପଠେଇଛନ୍ତି ମେସେଜନା ଉଁ। ନାହିଁମଁ ମୁଁ ଜାଣିନି ତାବିଷୟରେ ଖାଲି ଯାହା ମେସେଜ୍ ପଢୁଥିଲି କଣ ଟାଇପିଂ କରିବା ପାଇଁ ପଡ଼ିବ ଓଡିଆରେ?
ହଁ ମୁଁ ସେଇଟା ଥରେ କରୁଥିଲିଯେ ମୋର ଭୁଲ୍ ଭଲ୍ ହେଲା ତା ମାନେ କୋଡ଼ିଏଟା ଟାକ୍ସ ଦିଆ ହେଇଥିଲା ଆଉ ମୁଁ ଦି ତିନିଟା କଲେ ଆଉ ହେଲାନି ଯେ ମୁଁ ଆଉ ସେଇଟା କରୁନି ଓଡ଼ିଆ ଟ୍ରାନ୍ସକ୍ରିପସନ୍ ସେଇଟା ଗୋଟେ ରେକର୍ଡିଙ୍ଗଟ ଥିବ ତୁଖାଲି ତାକୁ ଓଡିଆରେ ଟାଇପ୍ କରିବୁ ଆଉ।
ହ ରେକର୍ଡିା କଉଥିରେ ମାନ ଇଂଲିଶରେ ନା ଓଡିଆରେ କେମିତି ଶୁବୁଥିବ?
ଓଡ଼ିଆରେ ହିଁ କହୁଥିବ ତୁତାକୁ ଓଡ଼ିଆରେ ଟାଇପ୍ କରିବୁ।
ଅଁ ସେଠି ମାନେ ଜଲଦି ଫଟାଫଟ୍ ନା ତାର ଟାଇମମି ଆଛି ଏମିତି?
ନାଇଁ ତମେ ଦେଇଥିବ ତୁ କରିବୁ ଆଉ କିନ୍ତୁ ବେ କୋଡ଼ିଏଟା ଟାସ୍କ ଯଦି ବହୁତ୍ ଦିନ୍ ଦଶ ପନ୍ଦର ଦିନ ଉ ଯଦି ନକରିପାରିଲୁ ତାହେଲେ ହେଟା ଇଏ ହେଇଯାଏ ମୋର ସେମିତି ଇଏ ହେଇଯାଇଥିଲା
ଓହୋ ଆଉ କଣ ଖାଇବୁ ଏବେ?
ଏବେ ବ୍ରେଡ୍ ଖାଇଦେବି।
ଓହୋ ହ ହୋଉ ହଷ୍ଟେଲକୁ କୁଆଡ଼େ ଯାଇପାରୁନି ନାଇଁ ମାନେ ଇଭିନଂରେ ମାନେ ବୁଲାବୁଲି ଟିକେ କରିବା ପାଇବି?
ଇଭିନିଂରେ ହଁ ଯାଇ ହେଉଚି।
ହୁଁ ଛାଡ଼ୁଚ ଯେମିତି ନାଁକି? ମୁଁ ଖାଇନି ଦଟି ଅଛି ବୋଉଟାଙ୍କ ଘରେ ଗଲେ କଣ ଟିକେ ଖାଇବା ଘରକୁ ଆଉ।
ହୁଁ ହୁଁ ଏବେ ବଡ଼ ମାମାଙ୍କ ଘର ଅଛ।
ହଁ ବଡ଼ ମାମାଙ୍କ ଘରେ ଅଛି।
ଉଁ ହୁଁ ତାଙ୍କର ସମସ୍ତେ ଭଲ ଅଛନ୍ତି? ହାଲୋ ମୋ କଥା ଶୁବୁଚି?
ହୁଁ ହୁଁ ଶୁବୁଚି କଁହ।
ମୁଁ କହିଲି ତାଙ୍କ ବଡ଼ ମାଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ। ପ୍ରେୟାର୍ ପାଇଁ ନିର୍ଦେଶା ସେ ଆମ କଇଲୁ କେମିତି କରିବୁ କା କା ଘରେ ମୋ ମାମା କଇଲା ଖରାରେ ତୁ କୁଆଡ଼େ ଯାଇ ହଉନେଲା ଆମ ସାାଇ ଭିତରେ କରିଦବା। ଇଆଡେ ଆସିଥିଲେ ଏଇଟେ କରିଦେଲୁ ଗୁରୁଜନ ବଡ ମା ତାଙ୍କ ଘରେ କରିଦେଲୁ ଆଉ।
ହଁ, ହଁ। ଆଉ ଦିନରେ କଣ ଖାଇଥିଲୁ?
ଦିନରେ ଆଜି ଗରମ ଭାତ ମିଲମଙ୍କର ଆଳୁ ତରକାରୀ ବନାହେଇଥିଲା, ଶାଗ କିଣିଥିଲୁ ଯେ ଶାଗ କରାହେଇଥିଲା, ବ୍ୟାଙ୍କ୍ ତ ପଳେଇଥିଲୁ ଏତିକି ଆଇଟମ କରାହେଇଥିଲା ଆଉ।
ହୁଁ, ହୁଁ ବ୍ୟାଙ୍କ୍ କଣ ପାଇଁ ଯାଇଥିଲେ?
ବ୍ୟାଙ୍କ୍ ଯାଇଥିଲି ଏ କଣ କଇଲୁ ଗୋଟେ ଲୋନ୍ ଟେ ଏବେ ଆସିଛି ଯେ ଏଟା ମାମା ଆପ୍ଲାଏ କରି ଯାଇଥିଲେ ଲୋନ୍ ଟା।
ଉଁ, ହୁଁ।
ମାମା
ଆଉ ତୋମ ସେମିଷ୍ଟର ସରିଲାଣି ଫର୍ଥ ସେମିଷ୍ଟାର?
ନା ମୋ ସରିନି। ଇଣ୍ଟରନାଲ୍ ସରିଚି, ସେମିଷ୍ଟାର କହିଛନ୍ତି ରଜ ପରେ ଆଉ।
ହୁଁ, ହୁଁ।
ତୁ ପ୍ରିପେୟାର୍ ହେଲୁଣି ଏକ୍ଜାମ୍ ପାଇଁ।
ହଁ ପଢୁଚି ଆଉ।
ଏଁ, ହଁ। ଆଉ କଣ କହ? ତୁ ଏଥରେ କେତେ ଦିନ ଆଣି ଜଏନ୍ କଲୁଣି?
ଏଇ ଦଶ ପନ୍ଦର ଦିନ ହବ।
ହଁ, ହଁ।
ହୁଁ, ତୁ
ମୁଁ ଦି ଦିନି ହେଲାଣି ତ ଦି ତିନି ଦିନ ହେଲାଣି।
ଉଁ, ହୁଁ।
ହଁ ତିନ ଦିନ ହେଲାଣି ଫାଷ୍ଟ ଦିନ ହେଲେ ତ କିଛି ହେଲାନି, କାଲି ଯାହା ତ ସାଙ୍ଗ କଥା ହଉଥିଲା ଆଉ ଆଜି ଆଉ।
ଉଁ, ହୁଁ। ଆଉ ତୋମ ଆଡ଼େ କଣ ପରିବା ହେଇଚି।
ପରିବା ହେଇ ଯେମିତି ଏ ଯାହା ତ ଗାଁକୁ ପନିପରିବା ବିକ୍ରି କରି ଆଣନ୍ତି। ଟମାଟୋ ବାଇଗଣ ଏଇରା ସବୁ ଆଉ କଖାରୁ।
ଆଉ ରଜ ପାଇଁ ଡ୍ରେସ୍ କି ନାଇଁ ହେଇନି, ତୋମ ଆଡେ ହେଇଥିଲା କି?
ଉଁ, ଏଇ ଦିନବେଳା ଟିକେ ଟିକେ ପକେଇଥିଲା, ଏବେ ପୁଣି ଘଡଘଡି ମାରିଲାଣି ଉଠେଇଚି ବର୍ଷା ଆଉ।
ହୁଁ, ହୁଁ।
ଆଉ ରଜ ପାଇଁ ଡ୍ରେସ୍ କିଣିଲୁଣି।
କଣ କହିଲୁ? ହ୍ୟାଲୋ, ରଜ ପାଇଁ କି କିଣିବି ବୋଲି ମାମା ଖାଲି କୋଉଦିନ ମାମା ମନା କରନ୍ତି, ମୁଁ କହିଲି ହଉ ଯାଇ କମ ପଇସା ଭିତରେ ଗୋଟେ କିଣିଦେବି। ଭାବିଲି ଅର୍ଡ଼ର କରିଦେବି ଅନଲାଇନ୍ ରୁ ନହେଲେ ରଜ ପାଇଁ ଆଉ ଫାଷ୍ଟ ଦିନଟା ପାଇଁ ଡ୍ରେସ୍ ଟା ଆଉ ସେକେଣ୍ଡ ଦିନ ତ ଶାଢୀ ପିନ୍ଧୁଚନ୍ତି ଆମର ଇଆଡେ।
ଅ, ହଁ ଭ
ହୁଁ, ହଁ ଥର୍ଡ ଦିନ ପାଇଁ ମୋର ଡ୍ରେସ୍ ଅଛି। କଣ କହିଲୁ?
ରଜ କେମିତି ପାଳୁଚ଼ନ୍ତି ତୋମ ଆଡ଼େ?
ରଜ ହେଇ ତ ଯେମିତି ଦୋଳି ବନା ହଉଛି, ଆମ ଆଡେ ହେଲେ ତୁ ଯେମତି କହୁଥିଲୁ, ମାନେ ଅଲଗା ଅଲଗା ସବୁ ଦୋଳି। ଆମର ଖାଲି ପଟା ଦୋଳି ଯାହା ବନା ହୁଏ ପଟା ଦୋଳି ଆମେ ସବୁ ମିଶ୍ ମିଶିକିନା ଝିଅମାନେ ହଁ ଏବେ ତ ଗାଆଁରେ ଯେମିତି ଦି ବର୍ଷ ହେଲାଣି କରୁଛନ୍ତି ବୋଲି ପୁଅ ପୁଅ ପିଲାମାନେ ସବୁ ସାହାଯ୍ୟ କରୁଛନ୍ତି। ଆମେ ଆଗରୁ କଣ ନା ଯେତେବେଳେ ଝିଅମାନେ କରୁ ଛୁଆମାନେ ନିଜେ ଆମେ ପଇସା ମାନେ ଏକାଠି କରି ପାନ କିଣୁ ଆମ ପଇସାରେ ଆଉ କିଣୁଥିଲୁ ବେଲୁନ୍ ଆଉ ଗଛର ଫୁଲ ଫୁଲ ଏମିତି ତୋଳି ସେଠି ଲଗେଇକି ସୁନ୍ଦରରେ ସଜଉଥିଲୁ ଦୋଳିକୁ।
ହୁଁ।
ହୁଁ ସବୁ ଖେଳକୁଦ କରୁ ମିଶିକିନା ସବୁ ସାଙ୍ଗମାନ ମାନେ ଯିଏ ବଡ ଭଉଣୀ ଯେଉଁମାନେ ଥାଆନ୍ତି ଗାଆଁରେ ପିଠ୍ ପିଠାପଣା ଯାଉ ତାଙ୍କ ଘରକୁ ଖାଇ ସେମାନେ ଆସନ୍ତି ଆମ ଘରକୁ ଖାଇ।
ଭଲ ଆଉ।
ହୁଁ।
ମୁଁ ବି ଆଜି ଗୋଟେ ଡ୍ରେସଟେ ଅର୍ଡର କରିଛି ଅନଲାଇନରୁ ଆଉ ରଜ ପାଇଁ ଆଉ, ଯିବିନି ତ ରଜକୁ।
ପିନ୍ଧିଥିବୁ ସେଇଦିନ ଆଉ।
ହୁଁ ହୁଁ।
ଅଁହଁ କୋଉଥୁରୁ ଅର୍ଡର କରିଛୁ କୋଉ ଆପ୍ ରୁ?
ମେସୋ।
ଓହୋଃ ମେସୋ ରୁ ଭଲ ପଡୁଛି ନା?
ହଁ ହଁ।
ଓହୋଃ ମୁଁ ଆଦେହରୁ ଅର୍ଡର କରିନି ଖାଲି ଯାହା ପ୍ଲିପ୍ କାର୍ଟରୁ ଅର୍ଡର କରେ।
ହୁଁ ହୁଁ। ଆଉ ତମର ଭାତ ନା ରୋଷ୍ ରାତିରେ ରୁଟି?
ଆଜି ଆମର ଗ୍ୟାସ୍ ଆସିଲା ଆଜି ରୁଟି ବନା ହବ ଆଉ।
ହୁଁ ହୁଁ।
ଗ୍ୟାସ୍ ଯୋଉ ଆପ୍ଲାଏ କରି ନଥିଲୁ କି ଏଇ ଦି ତିନ ଦିନ ତଳେ ଆଜି ଆସିଲା ଯେ ପିଇସା ଆଣିଦେଲେ।
ହୁଁ।
ଏଇ ୟାଙ୍କର ବୋଲୋ।
ସେଇ ଟିକେ ପଢୁ ଥିଲି ବୋଲି ଆଜି ଦିନ ସାରା କଲ କରିନି ଆଉ କହିଲି ସନ୍ଧ୍ୟାବେଳେ କଥା ହେଇ ପଡିବି।
ଅହ ହଁ ହଉ ତୋର ଏକ୍ଜାମ ପୁଣି ରଜ ଫିଟୁ ଫିଟୁ ଏକ୍ଜାମ ଅଛି ନା? ଆମର ତ କିଛି କହିନାହାନ୍ତି ତମର ସେଠି କହି ସାହିଲେଣି, ଆମର କିଛି ଜଣେଇନାହାନ୍ତି ଏପର୍ଯ୍ଯନ୍ତ।
ହୁଁ।
କେତେ କେମିତି ସବୁ ରହୁଛିରେ ଏକ୍ଜାମ ତମର? ମାନେ ଆନ୍ସର ତ କିଛି କହୁନଥିବେ ଆମ ଆମ କଲେଜରେ ଟିକେ ଆନ୍ସାର କହି ଦଉଛନ୍ତି।
ହଁ ହଁ ନାଇଁ ଆମ କଲେଜରେ କିଛି ହଉନି ନିଜେ ଯାହା ପଢିକି ଯାଇଥିବୁ।
ଅହଁ ନାଇଁ ଆମର ଯେମିତି ହେଲେ ମାନେ ପାସ୍ ମାର୍କ ଭଳିଆ ଆନ୍ସର କହି ଦଉଛନ୍ତି ଯୋଉ ପିଲା ଯିଏ ଲେଖି ପାରିଲା ପାରିଲାନି ଡ଼ାକି ଦଉଛନ୍ତି। ଆଉ ଯାହା ନିଜେ ଯେତିକି ପଢ଼ିଥିବ ମାନେ କିନ୍ତୁ ପାସ୍ ମାର୍କ କିନ୍ତୁ ତଥାପି ବି ପିଲାମାନଙ୍କର ବ୍ୟାକ୍ ଲାଗୁଛି।
ହଁ ହଁ, ଯେ ନ ଲେଖିପାରୁଛି ତାର ବ୍ୟାକ୍ ଲାଗୁଛି ଆଉ।
ହଁ।
ହୁଁ। ଆଉ କଣ କେମିତି
କଣ କହ?
ତୁ ରୋଷ୍ ତୁ ରୋଷେଇ କରୁ ଆଣ୍ଟିକୁୁ ସାହାଯ୍ୟ କରୁ?
ହୁଁ, ବେଳେବେଳେ ସାହାଯ୍ୟ କରିଦିଏ ଯେତେବେଳେ ମୁଁ ଫ୍ରି ଥାଏ କରିଦିଏ ଆଉ। ମାନେ କଲେଜ ଯାଇନଥାଏ ଘରେ ଥାଏ ସାହାଯ୍ୟ କରିଦିଏ ଆଉ।
ଆଉ ବୁଲିଯିବା କେବେ କୁଆଡେ ଗୋଟେ ବା।
ହଁ ଯିବା ପ୍ଲାନିଂ କରିଚେ ତ। କଥା ହେଇ ପଡିଆ ଟିକେ ଆଉ ସମସ୍ତଙ୍କ ସହ ଆଉ।
ହୁଁ।
ହୁଁ। ମାନେ ଏଇ ଭିତେରେ ଖରା ଦିନ ଟା ନା ଦେଖିଆ ପାଖାପାଖି ଭଲ ଭଲ ଜାଗା କଣ କଣ ସବୁ ଅଛି ଏରା ବୁଲିଯିଆ ଭାରି ଆଉ।
ହଉ।
ହଁ।
ମୁଁ ଏଇ ରୋଷେଇ କରିନି ଆ ଭାତ ଖାଲି କରିଦେଇଚି ଆଜି ଟିକେ ଜଲଦି। ଯାହା ତରକାରୀ କରିବି ଆଉ।
ହୁଁ ହୁଁ।
ହଁ।
ତର କଉ କଲେଜ ଗି?
ମୋର ଅଟନମସ।
ଅଟମ ଢେଙ୍କାନାଳ ରେ ନା କଉଠି? ଢେଙ୍କାନାଳ ରେ ପଢୁ ହଁ ହଁ।
ହଁ ହଁ।
ହ ହସଡାକୁ ଟିକେ କଣ୍ଟ୍ରୋଲ କର।
ହସ ତ ଲାଗୁଚି ଆଉ ତୋ କଥା ଶୁଣିକିଲୋ।
ହଁ ହଁ ହସିଦେଇ ଭଲ ଦେହ ପାଇଁ। କାଲି ଆମର ସତସଙ୍ଗ ଅଛି। ସନ୍ଧ୍ୟାରେ ଆସେ ଆସିପାରିବୁ ଯଦି ଭଲ କଥା।
ଓ ହ ସତ୍ସଙ୍ଗ ବିନା ନିମନ୍ତ୍ରଣ ଣେ ମୁଁ ମୁଁ ଯିବା ଲୋକ।
ହୁଁ ହେ ହେ ହେ।
ଆମ ଠାକୁରଙ୍କ କାମ ମୁଁ ଯିବି ଆଉ ମତେ କିଏ ଡାକିବ କଣ ମୁଁ ଓଲଟି କହ ଅଧିକିତ ଲୋକମାନଙ୍କୁ ଡାକିକି ନେବି।
ହଁ। କାଲି ଜଣେ ଆମର ଯୋଉରା ଯୋ ପାଳି ସତ୍ସଙ୍ଗ ହଉନି କି କାଲି ଜଣଙ୍କ ଦାଦଙ୍କର ସତ୍ସଙ୍ଗ।
ହଁ। ଆମର ଯୋଉ ପାଳି ସତ୍ସଙ୍ଗଟା ସାପ୍ତାହିକ ସତ୍ସଙ୍ଗଟା ଶନିବାର ରହୁଚି ଆମ ଗାଁରେ।
ଓହୋ ଆମର ସବୁ ଶୁକ୍ରବାରେ।
ହଁ।
ତାପରେ ତ ଆମର ଅଛି। ଏଇ ଦାଦାଙ୍କ ପରେ ଆଉ ଜଣଙ୍କର ଅଛି ଗୋଟେ ଗାଁରେ ତାପରେ ଆମ ଗାଁ ର ଅଛି ଆମର ଦି ତିନି ଜଣ ମୋ ବାବାଙ୍କର ଆଉ ଜଣେ ଦାଦା ଲାଗିବେ ତାଙ୍କର ଆଉ ମିଶିକି ଆଉ।
ଆମ କେନ୍ଦ୍ରରେ ହଉଛି ଶୁକ୍ରବାର ଦିନ ଆଉ ଆମ ଗାଁ ଟାରେ ହଉଚି ଶନିବାର ଆଉ।
ଓହୋ ଆମର ତ ଗାଁ ରେ ବି ଏଇ ଉପଯୋଜନା କେନ୍ଦ୍ରରେ ଯାହା ଶୁକ୍ରବାର ଦିନ ହଉଛି ପ୍ରେୟାର ଟିକେ ଆମେ ଯାଉଜୁ ସବୁବେଳେ ତ ଯାଇପାରୁନୁ। ଯେ ଗଲେ କେତେବେଳେ କେମିତି ଆଉ ଯଦି ବେଶୀ ଦିନେ ଲଗାତାର ନ ଯାଇଥାଉ ହୁଁ ଯେବେ ହେଲେ ଏ ମାନେ କେତେ ଦିନ ପରେ ଏମତି ଡିଷ୍ଟାନ୍ସ ରେ ଯାଉ ଯାହେଲେ ଟିକେ ଭୋଗ ଟିକେ ନେଇକି ଧୁ ପ ନ ହେଲେ ଘିଅ ଯାହେଲେ ଗୋଟେ ନେଇକି ଦେଇଦଉ ଖୋଜନା କେନ୍ଦ୍ରରେ।
ହଁ ଭଲ ଆଉ।
ହଁ।
ଆ ହଉ ମୁଁ ରଖୁଚି। ଯାଉଚି କଣ କରିବି ତର
ହଁ ହଁ ଯା ହଉ ଯା।